ହଁ ସାଙ୍ଗ କେମିତି ଅଛ?
ହ୍ୟାଲୋ
ହଁ ହ୍ୟାଲୋ
ହଁ
ହଁ ସାଙ୍ଗ କେମିତି ଅଛ?
ଭଲ ଅଛି ବହୁତ ଦିନ ପରେ ଦେଖା ହେଲା କେମିତି କଟୁଛି ଦିନ
ମୁଁ ମଧ୍ୟ ଭଲ ଅଛି ବହୁତ ଦିନ ଉ ଭଲରେ କଟୁଛି କାମରେ ଟିକିେ ବ୍ୟସ୍ତ ଥିଲି ଆଜି ଆଉ ସନ୍ଧ୍ୟାରେ ଟିକିଏ ସମୟ ମିଳିଲା ବୋଲି ଏ ଏକ ମାନେ ଏକୁଟିଆ ବସିଥିଲି ଭାବିଲି ଟିକେ ତୁମ ସାଙ୍ଗରେ କଥା ହେଇଯିବି ଆଉ
ବହୁତ ଭଲ କଲ ଏଠାରେ ଏଇଠି କଲ କଲ ଗାଁ ର ପରିବେଶ କୁ କେମିତି ଉପଭୋଗ କରୁଛ ସହରରେ ଏମିତି ଶାନ୍ତି କେଉଠି?
ସତକଥା ଗାଁର ପବନ ସବୁଜ କ୍ଷେତ ପକ୍ଷୀମାନଙ୍କର ଶବ୍ଦ ସବୁକିଛି ସେ ମନକୁ ପୁରା ଶାନ୍ତି କରିଦିଏ।
ତମେ ଜାଣିଛ ଛୋଟବେଳେ ଆମେ ଏଇ ପୋଖରୀ ପାଖରେ କେତେ ଖେଳୁଥିଲୁ।
ହଁ ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଏଇଠି ରହୁଥିଲେ ସେ ସମୟ ଆଉ ଫେରିବନି ନାହିଁ। ଆମେ ଏବେ ବଡ ହେଇଗଲେଣି ସତରେ କେତେ ମଜା ଲାଗୁଥିଲା ସେ ପିଲାଦିନ।
ସେତେବେଳେ ଗାଁରେ ଅଧିକ ଗଛ ଥିଲା ଏବେ ଦେଖ ବହୁତ ଗଛ କଟା ହେଇଯାଉଛି କାରଖାନା ବି ତାକୁ ନେଇ ଯାଉଛି। ଯାହା ଫଳ କି ରେ ଯାହା ଫଳରେ କି ଅମ୍ଳଜାନର ତାପ ମାନେ ପରିମାଣ ବି କମି ଯାଉଛି ନା କି।
ହଁ ଏହା ଗୋଟିଏ ବଡ଼ ସମସ୍ୟା ଗଛ କାଟିବା ଫଳରେ ପରିବେଶ ଉପରେ ଖରାପ ପ୍ରଭାହ ଅଧିକ ପଡ଼ୁଛି।
ଠିକ୍ କହିଲ ଏବେ ଗ୍ରୀଷ୍ମ ଋତୁରେ ଏତେ ଗରମ ହେଉଛି ଯେ ଘରୁ ବାହାରିବା କଷ୍ଟକର ହେଇଯାଉଛି। ଗଛ କାଟିବାରୁ ତାପମାତ୍ରାର ବୃଦ୍ଧି ହେଉଛି ଯାହା ଫଳରେ କି ଆମକୁ ଏତେ ଗରମ ହଉଛି ଯେ ଅସହ୍ୟ ହେଇ ପଡୁଛି। ଛନ୍ତି ଆମେ।
ହଁ ପରା ଏହାର ଗୋଟିଏ କାରଣ ହେଉଛି ବନଧ୍ୱଂସ ଯେତେ ଗଛ କମେଇବ ସେତେ ତାପମା ମାତ୍ରା ବଢ଼ିବ।
ସେ ବା ମୁଁ କହିଲିିନି ମାନେ କା ଗଛ କାଟିିବା ମାନ ମାନେ ତାପମାତ୍ରା ବଢିବାରେ କାରଣ ହଉଛି ସବୁଠୁ ମୁଖ୍ୟ କାରଣ ହଉଛି ମାନେ ଯୋଉ ଆମର ଗଛ କାଟିଦବା।
ହଁ ପରା।
ଆଉ ଗାଁ ର ଲୋକମାନେ ମଧ୍ୟ ଏଇ କଥା ବୁଝିବା ଦରକାର ନାଇଁ କି।
ହଁ ଠିକ୍ କଥା କହିଛ। କେବଳ ସ ମାନେ କେବଳ ସରକାର କଲେ ହେବ ନାହିଁ ଆମେ ସମସ୍ତେ ଦାୟିତ୍ୱ ନେ ନେଇ ବା ଦାୟିତ୍ୱ ତୁଲେଇକି ଏହି କାମ କରିପାରିବା ନିହାତି ଆବଶ୍ୟକତା।
ତୁମେ ଗତ ବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲ ନା?
ହଁ ଆମ ସ୍କୁଲ ପକ୍ଷରୁ ପ୍ରାୟ ଦୁଇଶହଟି ଚାରା ଲଗାଯାଇଥିଲା ତ ସେଥିପାଇଁ ଭାଗ ନେଇଥିଲି।
ବହୁତ ଭଲ ସବୁ ଚାରା ବଞ୍ଚିଛି କି?
ସବୁ ନୁହେଁ କିନ୍ତୁ ଅଧିକାଂଶ ଭଲ ଅଛି ଆଉ ନିୟମିତ ପାଣି ଦେଉଥିଲି ଆଉ।
ଗଛ ଲଗେଇବା ଯେତେ ଜରୁରୀ ତାର ଯ ତ୍ନ ନେବା ମଧ୍ୟ ସେତେ ଜରୁରୀ ଗୋଟେ ଗଛ ଲଗେଇଦବା ତାରା ଆମେ ଯତ୍ନ ନ ନେବା ସେ ଗଛ ଟା କଣ ବଢିବ କି। ଆଉ ଖାଲି ଲଗେଇଦଲେ କଣ ଲାଭ।
ନିଶ୍ଚୟ ଅନେକ ଲୋକ ଫଟୋ ଉଠେଇବା ପାଇଁ ହିଁ ଚାରା ଲଗାଉଛନ୍ତି ପରେ ତା କୁ ଭୁଲି ଯାଉଛନ୍ତି ପାଣି ଦେଉନାହାନ୍ତି କେବଳ ଗଛ ପାଇଁ ଗୋଟେ ଶୋ କରୁଛନ୍ତି ତାକୁ ସାଇଜ୍ କରିକି କା ଟୁ ବି ନାହାନ୍ତି ମନ ଇଚ୍ଛା ଯାହା କରୁଛନ୍ତି କିନ୍ତୁ ଗଛ ଲଗେଇକି ଦାୟିତ୍ୱ ନବାଟା ହିଁ ସବୁଠୁ ବଡ଼ ଇଏ ନା।
ସତ କଥା। ପରିବେଶ ସୁରକ୍ଷା କେବଳ ଗୋଟେ ଦିନର କାମ ନୁହଁ, ମାନେ ଗୋଟେ ଦିନ ଭାବିଲେ ପରିବେଶ ସୁର କ୍ଷା ଆମେ କରିଦବା। ଏଇଟା କେବେ ବି ସମ୍ଭବ ନୁହଁ।
ହଁ, ଏହା ଦୈନିକ ଦିନ ଅଭ୍ୟାସ ହେବା ଦରକାର।
ତମ ମତରେ, ପରିବେଶ ପ୍ରଦୂଷଣର ସବୁଠୁ ବର ବଡ କାରଣ କଣ?
ମୋ ମତରେ ପ୍ଲାଷ୍ଟିକ୍ ଅତ୍ୟାଧିକ ବ୍ୟବହାର ହେଉଛି ଜରି, ପଲିଥିନ୍, ପ୍ଲାଷ୍ଟିକ୍, ଆଉ ଅଳିଆ ଯାହାବି ହେଉ, ସେଗୁଡ଼ା ଅତ୍ୟଧିକ ବ୍ୟବହାର ବଢ଼ିଗଲାଣି।
ହଁ ତ ଆଜିକାଲି ଯେଉଁଠି ଦେଖ ପ୍ଲାଷ୍ଟିକ ବୋତଲ ଓ ପଲିଥିନ୍ ପଡିଥାଏ। ମାନେ ଆମେ ଗୋଟେ ସାଧାରଣ ଆମେ ସଉଦା ଦୋକାନ କୁ ବି ଯାଉଛନ୍ତି ଅ, ମାନେ ପ୍ଲାଷ୍ ପ୍ଲାଷ୍ଟିକ ବ୍ୟାଗ ହଉ ନ ହେଲେ ପ୍ଲାଷ୍ଟିକ୍ ପଲିଥିନରେ ଆମେ ସବୁ ଜିନିଷ ଆଣୁଛନ୍ତି। ଆଗରୁ କଣ କପଡା ବ୍ୟାଗ୍ ନ ହେଲେ ଯୋଉ ତେଲ ଆଣୁଥିଲେ କାଚ ବୋତଲ, ମାଟି ପାତ୍ରରେ ଆମେ ଆଣୁଥିଲେ ନାଇଁ କି?
ହଁ ପରା ଏଗୁଡ଼ିକ ମାଟିକୁ ନଷ୍ଟ କରେ ଏବଂ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବିପଦଜନକ ହୋଇଥାଏ।
ଆମ ଗାଁ ପୋଖରୀରେ ମଧ୍ୟ ଲୋକେ ପ୍ଲାଷ୍ଟିକ୍ ଫିଙ୍ଗୁଚନ୍ତି, ମାନେ ମାଛ ମାନଙ୍କ ଉପରେ ବି ପ୍ରଭାବ ସୋଉଠୁ ସେମାନେ ବି ଠିକ୍ ସେ ବଞ୍ଚି ପାରୁନାହାନ୍ତି।
ହଁ ଠିକ୍ କଥା କହିଛ। ଏହା ଅତ୍ୟନ୍ତ ଖରାପ ଅଭ୍ୟାସ। ପ୍ରାମ୍ ପାଣି ବି ପ୍ରଦୂଷଣ ହେଉଛି ହେଲେ, ମଣିଷ ଓ ପଶୁ, ପଶୁ ବି ସେ ପାଣି ପିଉଛନ୍ତି ମାନେ ପଶୁ ଯେତବେଳେ ଚରିବାକୁ ଯାଉଛନ୍ତି, ସେଠି ପୋଖରୀ ଫୋଖରୀରୁ ପାଣି ପିଇ ଦେଉଛନ୍ତି। ତ, ସେମାନେ ତାଙ୍କ ଦେହ ବି ଖରାପ ହେଉଛି। ପଶୁ ପଶୁ କଷ୍ଟ ପାଉଛନ୍ତି ଅଧିକ।
ହଁ ଆଗରୁ ପୋ ପୋଖରୀର ପାଣି ସଫା ଥିଲା। ଏବେ ତ ସେତେ ସଫା ନାହିଁ। ନା ମାନେ ଆଗରୁ ପାଣି ଏତେ ସଫା ଥିଲା, ଯେ ଲୋ ଲୋକମାନେ ସେଇ ପାଣି ଆଣିକି ପିଇବା ପାଇଁ ବି ବ୍ୟବହାର କରୁଥିଲେ। ରୋଷେଇରେ ବ୍ୟବହାର କରୁଥିଲେ। ତା ପରେ ମାନେ ଗୋରୁ ଗାଈଙ୍କୁ ବି ସେଇ ପାଣିରେ ମାନେ ଗାଧୋଇ ଦୋଉଥିଲେ। ତାଙ୍କୁ ଖାଇବାକୁ ବି ଦଉଥିଲେ, ସେଇ ପାଣିରେ କିନ୍ତୁ ଆଜିକାଲି ପାଣିରେ ଆମେ କଣ ସେଇ ସବୁ କାର୍ଯ୍ୟ କରିପାରିବା କି? କାରଣ ଏବେ ସଫା ତ ନାହିଁ ନା। ଏତେ ପାଣି
ହଁ ପରା ଠିକ୍ କଥା। କାରଣ ଆମେ ପ୍ରକୃତିକୁ ସମ୍ମାନ ଦେବା ଭୁଲିଯାଉଛୁ।
ସ୍କୁଲରେ ପିଲାମାନଙ୍କୁ ଏଇ ବିଷୟରେ ଶିକ୍ଷା ଦେବା ଉଚିତ୍। ମାନେ ବହୁତ ଆବଶ୍ୟକ ଅଛି। ଏ ବିଷୟରେ ଶିକ୍ଷା ଦେବା ପିଲାମାନଙ୍କୁ।
ସିଓର୍, ପିଲାମାନେ ଯଦି ଛୋଟବେଳୁ ଶିଖିବେ ତେବେ ଭବିଷ୍ୟତରେ ପରିବର୍ତ୍ତନ କରିବେ। ମାନେ ନିଜେ ବି ପରିବ ର୍ତ୍ତନ ଆଣିବେ। ସେମାନେ ଯଦି ବଡ଼ ମାନେ ଏ-ଏବେ ଆମକୁ ପିଲାଙ୍କୁ ନ ଶିଖାଇଲେ ସେମାନେ କଁ ଭାବିବେ। ଏମାନେ ତ ଏମିତି ହେଉଛନ୍ତି। ଆମର ଆଉ କଣ ଅଛି? ଆମେ ବି ବଡ଼ ହେଲେ ସେମ୍ତି ଇଏ, ସିଏ। ସେମାନେ ଏବେ ଶିଖିଥିଲେ। ସେଇଟା ଭଲରେ କାମରେ ଲଗେଇ ପାରିବେ ବଡ଼ ହେଲେ।
ତମେ ଭାବୁଚ କି, ଗାଁ ଜୀବନ ପରିବେଶ ପାଇଁ ସହରଠାରୁ ଭଲ।
ଅନେକ କ୍ଷେତ୍ରରେ, ହଁ ଗାଁରେ ଗଛ ଅଧିକ। ଯାନବାହାନ କମିବ ପବନ ମଧ୍ୟ ସଫା।
କିନ୍ତୁ ଏବେ ଗାଁ ମଧ୍ୟ ଧୀରେ ଧୀରେ ବଦଳୁଛି ନୁହେଁ କି? ମାନେ ସହର ଭଳିଆ ସବୁ ସବୁ ମାନେ ଧିରେ ଧିରେ ସବୁ ବଡ ବଡ ଘର, କୋଠାମାନ ସ୍ଥାପନ କରିଦଉଚନ୍ତି। ଯାହା ଫଳରେ କି ଗ ଗଛର ବି ସଂଖ୍ୟା କମି ଯାଉଛି। ଆଉ ତ ସହର ଆଡକୁ ବି ଟିକେ ଟିକେ ଗତି କରୁଛି ଗାଁ।
ହଁ ପରା ସେଥିପାଇଁ ଆମେ ସଚେତନ ହେବା ଦରକାର।
ପାଣି ସଂଗ୍ରକ୍ଷଣ ବିଷୟରେ ତୁମ-ତୁମର କଣ ମତ ଅଛି?
ପାଣି ହେଉଚି ଜୀବନ। ଯଦି ଆମେ ଏବେଠାରୁ ପାଣି ସଂରକ୍ଷଣ ନ କରିବା, ତେବେ ଭବିଷ୍ୟତ ଏଥିରେ ବଡ଼ ସମସ୍ୟା ହେବ। ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଯଦି ମାନେ ଯେତିକି ମତେ ଲାଗୁଛି, ଯେତିକି ବ୍ୟବହାର କରିବା କଥା ଲୋକ ବହୁତ ନଷ୍ଟଭ୍ରଷ୍ଟ କରୁ ଚନ୍ତି କିନ୍ତୁ ଆବଶ୍ୟକ ଭଳିଆ ୟୁଜ୍ କରିବା ପାଣିକି ବହୁତ ଭଲ ହେବ ନା।
ଅନେକ ଲୋକ ଅନାବଶ୍ୟକ ଭାବେ ପାଣି ନଷ୍ଟ କରିଦଉଚନ୍ତି। ମାନେ, ଆଜିକାଲି ବି ସର କାର ଯେଉଠି ପାଣି ଦରକାର, ଯେଉଠି ନଳକୂପ ଦରକାର ସେଇଠି ବି ନଳକୂପ ଦଉନାହାନ୍ତି। ଯାହା ଫଳରେ କି ଲୋ ଲୋକ ମାନେ ବହୁତ୍ ହଇରାଣ ହଉଛନ୍ତି, ମାନେ ଗୋଟଏ ନଳକୂପ ଥିବ ତା ଦେହରେ ପାଞ୍ଚଟି ପରିବାର ଚଳୁ ହୁଏତ ସେଇଟା ହେଲେ ତାଙ୍କୁ ବହୁତ୍ ମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବ ନା।
ହଁ ଛୋଟ-ଛୋଟ ଅଭ୍ୟାସ ବଦଳାଇ ବଡ଼ ପରିବର୍ତ୍ତନ ଆ ମାନେ ଆଣିପାରେ ନହେଲେ ଆସିିବି ପାରେ।
ଯେପରି
ଯେପରି ନଳକୁ ଖୋଲା-ଖୋଲା ନ ରଖି ବର୍ଷା ପାଣି ସଂଗ୍ରହ କରିବା ଏବଂ ଆବଶ୍ୟ କ ଅନୁସାରେ ପାଣି ବ୍ୟବହାର କରିବା।
ବହୁତ୍ ଭଲ କଥା।
ସେହିପରି ବିଦ୍ୟୁତ୍ ସଞ୍ଚୟ ମଧ୍ୟ ପରିବେଶ ସୁରକ୍ଷା ଏକ ଅଂଶ।
ଠିକ୍ କହିଲ ଅନାବଶ୍ୟକ ଲାଇଟ୍ ଓ ପଙ୍ଖା ବନ୍ଦ କରିବା ଉଚିତ୍। ମାନେ ଆଜିକାଲି ଦେଖିବ ଘରେ ଥିବେ-ଥିବେ ବସିଥିବେ ପଙ୍ଖା ଟା ଚାଲୁଥିବ ବାହାରେ ଉଠିକି ଯାଇ ବସିବେ ପଙ୍ଖା ଆଉ ବନ୍ଦ କରିବେନି। ସେଟା ଗୋଟେ ବିଦ୍ୟୁତ୍ ମାନେ ଅନାବଶ୍ୟକ ମାନେ ଖର୍ଚ୍ଚ ହେଲା। ତ ଆମେ ଯେତେ ଆମେ ବିଦ୍ୟୁତ୍ କୁ ନିଜେ-ନିଜେ ବଞ୍ଚେଇବା ନିଜେ-ନିଜେ ସଚେତ ସଚେତନ୍ ହବା ତାହେଲେ ତା ମାନେ କିଛି ହେଇପାରିବ।
ହଁ ପା ସେ ଯେ ଆବଶ୍ୟକଠୁ ଅଧିକ ଫ୍ୟାନ୍ ଚାଲିଥିବ ଲାଇଟ୍ ଚାଲିଥିବ ଜୁଆଡ଼େ ଇଚ୍ଛା ଲୋକ ପଳାଉଚନ୍ତି ଲଗେଇ ଦେଇକିନା। ଏହା-ଏହା ଦ୍ୱାରା ଶ କ୍ତି ସଞ୍ଚୟ ଏବଂ ପ୍ରକୃତି ଉପରେ ଚାପ କମ୍-କମ୍ ପଡ଼ିବାଟା ଭଲ ହବ ନା କି?
ହୁଁ। ମାନେ ମତେ ଲାଗେ ପ୍ରତ୍ୟେକ ଗାଁରେ ମାସକୁ ଗୋଟିଏ ଦିନ ସଫେଇ ଅଭିଯାନ ହେବା ଉଚିତ୍। ନୁହେଁ କି?
ବହୁତ୍ ଭଲ ପ୍ରସ୍ତାବ, ଏଥିରେ ଲୋକମାନେ ମଧ୍ୟ ସଚେତନ ବଢ଼ିବ।
ଆମେ ନିଜେ ମଧ୍ୟ ଏଭଳି ଏକ ଅଭିଯାନ ଆରମ୍ଭ କରିପାରିଲେ କେମ୍ତି ହବ ଭଲ ହବନା?
ନିଶ୍ଚୟ ଆରମ୍ଭ ଛୋଟ ହେଲେ ମଧ୍ୟ ଫଳ ବଡ଼ ହୋଇପାରେ ନା।
ହଁ ଆରେ ମାନେ କଣ କହିଲ ଆମେ ଯଦି ନିଜେ ଆରମ୍ଭ କରିବା ତ ଆମକୁ ଦେଖି ଲୋ କମାନେ ବି ଆରମ୍ଭ କରିବେ ମାନେ ସେମାନେ ବି ସଚେତନ ହେଇଯି
ହଁ ସେ ସେଥିପାଇଁ ତ ମୁଁ କହୁଚି ଗୋଟେ ଅଭିଯାନ ରଖିଲେ ଭଲ ହୁଅନ୍ତା ଛୋଟ ପିଲାଙ୍କ ଠାରୁ ବଡ଼ ପିଲା ପର୍ଯ୍ୟନ୍ତ। ଯୋଉଥିରେ କି ସମସ୍ତେ
କଥା ହୋଇ ବହୁତ୍ କିଛି ଶିଖିଗଲି ମୁଁ ମାନେ ବହୁତ୍ ଭଲ ଲାଗିଲା ଏଇ ସବୁ ବିଷୟରେ କଥା ହେଇକି।
ମୁଁ ମଧ୍ୟ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ଏଇଟା ହିଁ ଜରୁରୀ ମନକରେ।
ଆରେ ହଁ ଯଦି ଆମେ ପ୍ରକୃତିକୁ ସୁରକ୍ଷା ଦେବା ପ୍ରକୃତି ମଧ୍ୟ ଆମକୁ ସୁରକ୍ଷା ଦେବ ନା। ମାନେ ପୃଥିବୀ ଧରିତ୍ରୀ ଗୋଟେ କୁହନ୍ତିନି ଧରିତ୍ରୀ କୁ ଆମେ ବହୁତ୍ ମାନେ କସ୍ ଷ୍ଟ ଦଉଛନ୍ତି ବହୁତ୍ ସେ କଷ୍ଟ ସହୁଛି ତାପରେ ସହିକି ବି ଆମକୁ ମାନେ ବଡରୁ ମାନେ ସାନରୁ ବଡ କରୁଚି ସେଇଠି ଆମେ ଖେଳୁଚନ୍ତି ସବୁ କରୁଚନ୍ତି କିନ୍ତୁ ତାରି ବ ଲଗାଯାଇଥିବା ବୃକ୍ଷକୁ ଆମେ କାଟିଦଉଚନ୍ତି। ଯାହା ଫଳରେ କି ଅମ୍ଳଜାନ ର ପରିମାଣ କମି ଯାଉଚି, ମାନେ ତାପରେ ଗୋରୁ ଗାଈ ମାନେ ବି ସେ ଯୋଉ ପ୍ଲା ଠିକ୍ ର ବ୍ୟବହାର ମାନେ ହେବା ହେତୁ ଗୋରୁ ଗାଈ ମାନେ ବି ସେ ପ୍ଲାଷ୍ଟିକ୍ ଖାଇକି ତାଙ୍କର ବହୁତ୍ ସାରା ମାନେ ଦେହର ମାନେ ରୋଗ ହଉଚି ତାଙ୍କୁ ସବୁ ରୋଗ ହଉଚି, ତାପରେ ବି ଆମେ ବି ପଲିିଥିନ୍ ରେ ଜିନିଷ ଖାଇକି ଆମକୁ ବି ରୋଗ ହଉଚି ଆଜିିକାଲି ସେଇଥିପାଇଁ ହିଁ ରୋଗର ବା ମାତ୍ରା ବଢି ଚାଲିଚି ନୁହେଁ କି?
ହଁ ବହୁତ୍ ସୁନ୍ଦର୍ କଥା କହୁଚୁ କିନ୍ତୁ ସମସ୍ତେ ଏଇଟା ବୁଝିବା ନିହାତି ଦରକାର, ଆମେ ଖାଲି କହିଲେ କଣ ହବ। ଲୋକମାନେ ତ ଏଇ ବିଷୟରେ ସଚେତନ ହଉନାହାନ୍ତି ନା।
ସେଇଆ ତ ଆରେ ଲୋକମାନେ ଯଦି ସଚେତନ ହେଇଯାନ୍ତେ ନା ତାହେଲେ, ଏବେ ଏବେ ବି ଯୋଉ ଗରମ ହଉଛି ଜୁ ତାପମାତ୍ରା ବଢି ଚାଲିଛି ମାନେ ଏବେ ଏବେ ତ ସ ଚାଳିଶ ଡିଗ୍ରୀ ହଁ ସେଲ ସେଲ ସେଲସିଅସ ପର୍ଯ୍ୟନ୍ତ ବି ଯାଇଛି ମାନେ ତାପମାତ୍ରା। ମାନେ ଏତେ ତାପମାତ୍ରା ହେଲେ ଲୋକ କଣ ବ ବଞ୍ଚି ପାରିବେ ବଞ୍ଚିପାରିବେନି। ଘରେ ଘରେ ବି ଏସିି ଲଗେଇ ଦଉଛନ୍ତି। ସେମାନେ ଜାଣି ପାରୁନାହାନ୍ତି କି ଏସି ରୁ କେତେ ମାନେ କ୍ଷ ତି କାରକ ଅ ମାନେ ଗ୍ୟାସ ନି କଥା ହଉଛି ସେଇ ଗ୍ୟାସ ଆମ ଦେହକୁ ଅଧିକ କ୍ଷତି ପହଞ୍ଚଉଛି।
ଠିକ କଥା କହିଛ। ଲୋକମାନେ ଗଛ ଲଗେଇବା ଅପେକ୍ଷା ଏସି ଲଗେଇବାକୁ ବହୁତ ପସନ୍ଦ କରୁଛନ୍ତି।
ଆରେ ଯୋଉ ପଇସାରେ ତମେ ଏସି ଲଗଉଛ, ସେତିକି ପଇସାରେ କେତେ କିଛିଟା ଚାରା ଆଣି ତାର ଯତ୍ନ ନେଲେ ସେଇ ଗଛ ବଡ ହେଇକି ପୁଣି ତମକୁ ଅମ୍ଳଜାନ ଦେଲେ ଟିକେ ତ ମାନେ ଭଲ ଲାଗିବ ମାନେ ଶା ନ୍ତି ଲାଗିବ ଟିକେ ମାନେ ଉ ପ୍ରାକୃତିକ ପବନ ତ ପାଇପାରିବ।
ନା ବହୁତ ଭଲ। ସେମିତି ଲୋକଙ୍କ ଚିନ୍ତାଧାରା ରହିବା ନିହାତି ଆବଶ୍ୟକତା।
ଆଗରୁ ସେମିତି ଗଛ ଥିଲା ବୋଲି ଲୋକମାନେ କଣ ଏତେ ଅସୁବିଧାର ସମ୍ମୁଖୀନ ହଉଥିଲେ କି? ଗଛ ଥିଲା ସବୁ ଥିଲା ମାନେ ପାଣି ବି ସ୍ଵଚ୍ଛ ଥିଲା ତାପରେ, ଆମର ପରିବେଶ ବି ବହୁତ ପରି ସ୍କାର ଥିଲା ଆଗରୁ, ଆଗରୁ ମାନେ ଗୁ ଆଗରୁ ବି ଆମେ ଯୋଉ ଖାଇବା ପରେ ବି ଆମେ ଖାଦ୍ୟ ବ୍ୟୟ ଉପରେ ବି ପନିପରିବା ଆଗରୁ ସବୁ ବିଷ ଯୁକ୍ତା କି ରାସାୟନିକ ସାର ଯୁକ୍ତ କିଛି ବି ନଥିଲା। ଏବେ କଣ ରା
ଏବେ ହଁ ରାସାୟନିକ, ଠିକ କଥା କହିଛ। ଏସବୁ ଖାଇଲେ କିନ୍ତୁ ଦେହ ପାଇଁ କଣ ଭଲ କି ଏତେ ବି ଭଲ ନୁହଁ। ଆଗ ଅପେକ୍ଷା ଏବେ ବହୁତ କିଛି ସବୁ ବଦଳି ଯାଉଛି।
ତା'ପରେ ବି ଏବେ ଛୁଆମାନେ ସବୁ ପନିପରିବା ଖାଇବାକୁ ବି କେହି ପସନ୍ଦ କରୁନାହାନ୍ତି, ସବୁ ଖାଲି କହୁଛନ୍ତି ଆମେ ଯୋଉ ଖାଉଛନ୍ତି ସବୁ ଯଦି କେମିକାଲ ଯୁକ୍ତ ଖାଦ୍ୟ ଯେମିତି କି ମ୍ୟା ଗି ମାନେ ଆମର ଚାଓମିନ ହେଲା ମୋମୋ ଏଗୁଡ଼ା ସବୁ ଖାଇବା ଭଲ ନୁହଁ। ତାପରେ ବି ଛୁଆ ମାନେ ଏବେ ସବୁ ମଇଦା ଖାଇବାକୁ ବି ଟିକେ ବେଶୀ ଇଏ କରୁଛନ୍ତି, ମଇଦା ଖାଇଲେ ଶରୀରର ମେଦ ବହୁଳ ତା ବଢେ ତାପରେ ମଇଦା ବି ଭଲ ନୁହଁ ଏତେ
ହଁ ସୁଗାର ବି ବଢିପାରେ ମଇଦାରେ।
ହଁ ଠିକ କ
ମଇଦା ବଦଳରେ ଆମେ ରୁଟି ଯଦି ମାନେ ଅଟା ଯଦି ବ୍ୟବହାର କରନ୍ତେ ତାହେଲେ ଭଲ।
ହଁ ଠିକ୍ କଥା କହିଛ ଆମ ଭଳିଆ ଚିନ୍ତାଧାରା ଆମେ ସମସ୍ତଙ୍କୁ ନିଶ୍ଚୟ କହିବା ଏ ଏପରିକା ଚଳିବା ପାଇଁ।
ହଁ। ଏପରିକା କହିଲେ ଲୋକମାନେ ସଚେତନ ହେବେ ଆମେ ବି ସଚେତନ ହେଇକି ତାଙ୍କୁ କିଛି ଶିଖେଇବା। ତ କିଛି କିଛିଟା ମାତ୍ରାରେ ମାନେ ରୋଗ, ବୈରାଗ ଆଉ ମାଡ଼ି ପାରିବ ନାହିଁ ଶରୀରକୁ। ତା'ପରେ ଗୋରୁଗାଈ ମାନେ ପଶୁ ପକ୍ଷୀ ମାନଙ୍କର ବି କିଛିଟା ମାନେ ସୁରକ୍ଷା ହେବ।
ହଁ ସାଙ୍ଗ ଭଲ କଥା ଠିକ କଥା କହିଛ ହଉ ସାଙ୍ଗ ଆଜି ପାଇଁ ଏତିକି ଥାଉ ଆଉ ପରେ କଥା ହବା।
ହଁ, ପୁଣି କେବେ ଦେଖାହବ ଆଉ।
ହଁ, ନିଶ୍ଚୟ।
ନମସ୍କାର।
ନମସ୍କାର।